ଆଁ
ମୋ କଥା ଶୁଣି ପାରୁଛନ୍ତି
ହଁ
ଆଛା ଆପଣ ଏବେ କଣ କରୁଛନ୍ତି
ବସିଛି
କଉଠି ହେଲୋ
ହଁ
କୋଉଠି ବସିଛନ୍ତି
ଛାତ ଉପରେ
ଓ ହୋ ଛାତ ଉପରେ ବସି କଣ ଦେଖୁଛନ୍ତି
ଦେଖୁଛି ଆଉ
ଘର ଆଖପାଖରେ କି କି ଗଛ ଗୁଡାକ ଅଛି
କିଛି ଗଛ ନାହିଁ
ଆମ୍ବ ଗଛ ନଡ଼ିଆ ଗଛ ହେଲୋ
ହଁ
କି କି ଗଛ ଅଛି କୁହନ୍ତୁ
ଘାସ
ଛାତ ଉପରେ ଘାସ
ଛାତ ଉପରେ ନାହିଁ। ତଳେ ଅଛି ଘର ପାଖରେ ଘରକୁ ଲାଗିକି
ହଁ ହଁ। ଗୋଟେ କଥା କହିବି ଆପଣଙ୍କୁ ହେଲୋ। ଗୋଟେ କଥା କହିବି ଆପଣଙ୍କୁ
କଣ?
ତମେ ପାଖରେ କିଏ ଅଛନ୍ତି।
କେହି ନାହାନ୍ତି।
ମୋ ଜୀବନରେ କେହି ଜଣେ ଏମିତି ଅଛନ୍ତି। ଯାହାଙ୍କୁ ମୁଁ ରାଗିକି ରହିପାରୁନି। ହୁଏ ତ ମୁଁ ହଜାରେ ଭୁଲ କରୁଥିବି। କିନ୍ତୁ ତାଙ୍କ ପାଖରେ ମୋ ଭୁଲ ଗୁଡାକ ମୁଁ କିଛି ଜାଣିନି କ୍ଷମା କରିଦିଅନ୍ତି। ହେଲେ ସେ ଏତେ ରାଗି ମୁଁ ଭାବୁଛି ବୋଧେ ସତରେ ମୁଁ ବହୁତ ବଡ ବଡ ଭୁଲ କରିଦଉଛି।
ଓହୋ ମତେ କଣ ହେଇକହୁଛ। ମୁଁ କଣ କରିପାରିବି।
ତମେ ଗୋଠେ ଜାଣିଥା ଭଲ ବନ୍ଧୁ ଟେ ହେଇପାରିବ ତ।
ମୋର ତ ଖା ସହିତ ସାଙ୍ଗ ହବାର ଇଚ୍ଛା ନାହିଁ।
ନାାଇ ଶୁଣୁନ ମାନେ ମୁଁ ତାଙ୍କୁ କନ୍ଦେଇବାକୁ ହିଁ ଚାହେଁନି କିନ୍ତୁ ମୋ ଦ୍ଵାରା କିଛି ଗୋଟେ ଗୋଟେ ଏମିତି ହେଇଯାଏ ଯୋଉଟା ମୁଁ ଭାବ କି ତାଙ୍କୁ ଭଲ ଲାଗିବ କିନ୍ତୁ ସେଟା ତାଙ୍କୁ ଖରାପ ହିଁ ଲାଗିଯାଏ। ସେଇଟା କି ଯୋଉଟା ମତେ ବି କଷ୍ଟ ହ ତାଙ୍କୁ ବି ଭଲ ଲାଗେ ଏମତିଇପାରେ ଏମିତି ମୋ ସାତ ବହୁତ ଥ ରହୁଛି। ତମେ ମ ତେ କହିପାରିବ କି ମୁଁ କଣ କଲେ ସେ ଖୁସି ରହିପାରିବା।
ନା
ସିଏମ ଉପରେ ଲଗିଲେ ମୁଁ ଟୋଟାଲି ସହି ହି ପାରୁନି। ତାଙ୍କୁ ଲ ଶୁଣିକି ହିଁ କଷ୍ଟ ଦଉଛନ୍ତି କିନ୍ତୁ ମୁଁ ହିଁ ଜାଣିପାରୁନି ମୁଁ କଣ କରୁଛି। ଆପଣଙ୍କୁ କଣ ଲାଗୁଛି କି ମୁଁ ଠିକ ନା ସିଏ ଠିକ?
ମତେ କିଛି ଲାଗନି
ମତେ ଲାଗୁଛି କି ନ ହଁ ଭୁଲ। କାହିଁକି ନା ତାଙ୍କୁ କୋଉଟା ଠିକ କୋଉଟା ଭୁଲ ଲାଗୁଛି ମୁଁ ହିଁ ଜାଣି ପାରୁନି। ସେଥିପାଇଁ ଆମେ କିଛି ବି ଯଦି ଗୋଟେ କରିଦଉଛି ତାଙ୍କୁ ଖରାପ ଲାଗୁଛି। ସେ ସେ ମତେ ଖୋଲିକି ବି କହିପାରିବେ କି ମତେ ଏଇଟା ଭଲ ଲାଗୁନି କି ସେଇଟା ଭଲ ଲାଗୁନି ମୁଁ ସେଇ ସବୁ ଜିନିଷ କରନ୍ତି ହିଁ ନାହିଁ ହେଲେ ନା ସେ ଚୁପଚାପ୍ ଖଲେ ମୋ ପରେ ରାଗି ଯାଉଛନ୍ତି ମୁଁ କିଛି ବି ଗୋଟେ ଗଲେ ମୁଁ ବି ଜାଣିପାରୁନି ମୁଁ ତାଙ୍କୁ ଲୁଚେଇିକି ବି କିଛି କରୁନି। ଯାହା ବି କରିବି ତାଙ୍କୁ କହିଦେଲି ସାଙ୍ଗେ ସାଙ୍ଗେ କି ମୁଁ ଏଇଟା କଲି ସେଇଟା କଲି ସେଥିରେ ବି ସେ ରାଗି ଯାଆନ୍ତି ଅବଶ୍ୟ ସେ ରାଗରୁ ସାର ବି ଆମର ଅଛି ଭଲ ପାଇବା ହେଲେ କିନ୍ତୁ ସେ ରାଗିଲେ ମୁଁ ସହିପାରେନି ମତେ ଦୁନିଆ ଟା ହିଁ ଲାଗ ଲ କି ନାହିଁ ବୋଲି ଦୁନିଆ ସନ୍ସନ୍ ଲାଗେ ମତେ।
ଅହୋ। ହଁ ମୋ ସାଙ୍ଗ କିଏ ଗୋଟେ ଫୋନ କଲାଣି ତ କାମ ଅଛି ଟିକେ ତା ପାଖରେ ଯେ ସେଥିପାଇଁ
ଓହୋ।
ହଁ।
ତୁମ ସାଙ୍ଗ ମାନ ତମ ଘର ପାଖରୁ ନା ବରିଆ
ଘରେ ବଗର ମୁର୍ଗେଇ ସାଙ୍ଗନାହାନ୍ତି। ମ କେ ସଙ୍ଗ ହେଇ ନାନ୍ତି।
ତୁମ ମନ ବୁଝି ପାରିଲା ଭେଳିଆ ସାଙ୍ଗ କେହି ତୁମର ନାହାନ୍ତି।
ନା
ହୁଁ।
ଆଜି ପର୍ଯ୍ୟନ୍ତ କେହି ବି ନାହାନ୍ତି ସାଙ୍ଗ କଣ
ଓହୋ। ହେଲେ ଦେଖିବ ତମେ ଲାଗେ କେଇ ଜଣ ଅଛି ତମକୁ ମାନେ ସେ ଜାଣିପାରୁନି କଣ କରୁଛି କଣ ନାହିଁ ସେଇଥିପାଇଁ ସେ ହଇରାଣ ହଉଛି ତମେ ତାଙ୍କୁ ଭୁଲ ବୁଝିବନି ହେଲା ସେ ଯାହା ବି କରେ ତମ ପାଇଁ ହିଁ କରେ।
ମାନେ ଯୋଉ ମୁଁ ଯାହା ଚାହିେଁ କେହି କରନ୍ତିନି ମୁଁ ଯାହା ନଚହିଁ ସେୟ ସମସ୍ତେ କରନ୍ତି ତାପରେ ମତେ ଭଲ ଲାଗେନି। ତାପରେ ମୁଁ ଯଦି ମୁଁ ଯଦି ମୋ ସାଙ୍ଗ ମାନ ମୁଁ ଯାହା କୁହେ ମୋର ଗୋଟେ ସାଙ୍ଗ ଅଛି ଲଭଲି ହରି ହେଲା ମୁଁ ତାକୁ ମାନେ ମୁଁ ମନା କରିବି ମୁଁ ଏଠି ଯିବିନି ତା କରିବିନି ହେଲେ ତାକୁ ସେଇଟା ଭଲ ଲାଗିବନି ଆଉ ମୁଁ ଯଦି କହିବି ମୋ ପାଇଁ ଗୋଟେ କାମ କରିଦେ ସେ ଗ ଗୋଟ ଏଇ ଆଡୁ ସ ଆଡୁ କଣ କରିଦେଇଥିବ ମାନେ କହିବୁ କି ସେ ରାଗି ବୋଲଟା ମୋ ଉପରେ ସେଥି ହାଇଁ ମତେ ଭଲ ଲାଗୁନି। ଆସୁ ତ ସାଙ୍ଗ ହବା ପାଇଁ
ମୁଁ ସେଭଳିଆ ନୁହଁ ହେଲେ ମୁଁ ଜାଣିପାରେିନି କି ତୋର କାହାକୁ କୋଉଟା ଖରାପ ଲାଗେ ମୁଁ ହେଲେ ଏଟା କରିଦିଏ। କାହିଁକିନା ମୁଁ ଯୋଉଟା ଭାାବିକି କରେ ସେଇଟା ଲୋକମାନୋନ ଭାବନ୍ତି କି ସେ କାହିଁକି ସେଇଟା କରିଲେ ଆଉ ହେଲେ ମୁଁ ବି ଜାଣିପାରିନି ମୁଁ ଏଇଟା କଣ ପାଇଁ କଲି ବୋଲି ହେଲେ ମୁଁ ତାଙ୍କୁ କଥାେ ସବୁ ମାନିବା ପାଇଁ ଚାହେଁ ସେ ଯାହା କୁହନ୍ତୁ ଯାହା ମତେ ଗ କରନ୍ତୁ ମୁଁ ସବୁ ଜାଣିବାକୁ ଚାହେଁ ହେଲେ ସେ ମୋ ସାଙ୍ଗରେ ରାଗିକିନା ମୁମ ଘୋରେ ଚୁପଚାପ ରହିବେ ଯେ ମତେ ଏଇଟା ଭଲ ଲାଗେନି। ହେଲେ ସେଇ ଭାବୁଥିବ ନା ସେ କଣ ପାଇଁ କରୁଛନ୍ତି ଜାଣି ଜାଣି ବୋଧ କରୁଛନ୍ତି କିନ୍ତୁ ସେମିତିକାା ଉଦ୍ଦେଶ୍ୟ ମୋର ନୁହଁଁ ମୁଁ ଜାଣ ହି ପାରେିନି କଣ କରିଦିଏ ମୁଁ କରିବି ମୁଁ ଯୋଉ ସବୁ ଜିନିଷରେ ଭାବିକି ହଁମ ଏଇ ସବୁ ଜିନିଷ କରେ ଚଳିବ କିଛି ପ୍ରୋବ୍ଲେମ ନାହିଁ ସେଇ ସବୁ ଜିନ କରେ ହେଲେ ତାଙ୍କୁ ଖରାପ ଲାଗିଯା ତାପରେ ଖରାପ ବି କେମିତି ତାଙ୍କୁ ଲାଗିବନି କହିଲ ସେ ମୋର ସେମିତି ଜଣେ ବନ୍ଧୁ ସେଥିପାଇଁ ତାଙ୍କୁ ଛୋଟ ବଡ ଯଦି ମୁଁ କିଛି ଗୋଟେ କାମ କରେ ତାଙ୍କୁ ଖରାପ ଲାଗେ ସବୁ ଭଲ କଥା ସେ ମୋ ଉପରେ ସେତିକି ତାଙ୍କର ବିଶ୍ୱାସ ବୋଲି ମୋ ଉପରେ ସେମତିକି ହଜାର ବାର ରାଗିଲେ ମୁଁ ମନେଇନହିଁ ଆଉ ହେଲେ ତାଙ୍କୁ ରାଗିବାଟା ମୁଁ ଶୋଇପାରେନି ମୁଁ କଣ କରିବି କୁହ? ହାଲୋ
ହଁ।
ମୁଁ କଣ କରିବି ମତେ କୁହ?
ହଁ ମୁଁ କହିପାରିବିନି
କଣ କରିବିଲ ସିଏ ମୋ ଉପରେ ଲାଗିବେନି କି ମାନେ ମତେ କିଛି ପ୍ରୋବ୍ଲେମ ହବନି କି ତାଙ୍କୁ କିଛି ପ୍ରୋବ୍ଲେମ ବି ହବନି।
ମୁଁ ଜାଣିନି
ମୁଁ ଗୋଟେ ମୋର ଘରେ ବନ୍ଧୁ ହବାକୁ ଯି ହେଇପାରିବ ଯଦି ମତେ କହିବ ସେ ସବୁ ବିଷୟରେ ହାଲୋ
ହଁ।
ଆଉ ଘର ଲୋକମାନୋନ ସବୁ କୁଆଡେ ଗଲେଣି ଆପଣଙ୍କର କେହି ଗୋଟେ ସବୁ ନାହାନ୍ତି ତମ ପାଖରେ କାହିଁ?
କହ? ଘର ଲୋକ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି ମୋ ଭଳିଆ ଥଳି ନା ଏମିତି ବେକାର ଟରେ ବସିଛନ୍ତି।
ତୁମେ କାହିଁକି ତମକୁ ନିଜକୁ ବେକାର କରୁଛ ତମେ କାହା ପାଇଁ ସ୍ପେଶାଲ ହେଇଥିବ। ହାଲୋ
ହଁ।
କହିଲେ ତମେ କାହା ପାଇଁ ବହୁତ ଜରୁରୀ ହେଇଥିବ।
ଓହୋ। ନା ନା ମତେ ଜରୁରୀ ହେଲା ଭଳିଆ ଆମର ଆଜି ପର୍ଯ୍ୟନ୍ତ କେହି ନାହାନ୍ତି।
ସେମିତି ଭାବନି ତମେ ତୁମ ଆଖିରେ ଦୁନିଆ ଦେଖୁଛ ସେଥିପାଇଁ ଭାବୁଛ କି ନାଇଁ ତମକୁ କେ ଜରୁରୀ ସେତିକି ଦେଲା ବଲା ନାହାନ୍ତି ବୋଲି କିନ୍ତୁ ଲୋକ ଥାଆନ୍ତି।
ଆ ଥାଆନ୍ତି ଥାଆନ୍ତି ମାନେ କେହି ବି ନାହାନ୍ତି।
ସେମିତି ଲୋକ ଥାଆନ୍ତି କିନ୍ତୁ କି ସେ କୁହନ୍ତିନି ଚୁପଚାପ୍ ତମର ସେ ଭଲ ଚାହାନ୍ତି ଚାହାନ୍ତି କି ସବୁବେଳେ ତମେ ସେମିତି ହସୁଥାଅ ଆଉ ଖୁସିରେ ରୁହ ସେମିତି ଲୋକ ଚାହାନ୍ତି ହେଲେ ସେମିତିକା ଲୋକ ଜାଣି ହି ପାରନ୍ତିନି କି କଣ କଲେ ତମକୁ ଭଲ ଲାଗିବ। କଣ ଲାଗିବ ସେ କିଛି ବି କରି ପକାନ୍ତି। ଜମିତି ମୁଁ